ହାଲୋ।
ହୁଁ କଣ କରୁଚ?
ହେ ଅଛି ତମେ କଣ କରୁଛ?
ମୁଁ ମୁଁ ବସିଛି ଆଉ।
ଚା ଆଉ ଖାଇଲଣି?
ହଁ ଖାଇଲିଣି ତମେ?
ହଁ ମୁଁ ବି ଖାଇଲି।
ହଁ।
ହୁଁ।
କଣ ଆଜି ରୋଷେଇ କଣ ହେଇଛି?
ଆଜି।
ହୁଁ।
ଆଜି ଭାତ ଡାଲି ଭଜା ପାମ୍ପଡ଼ ଆମ୍ବ
ହୁଁ।
ହୁଁ ହୁଁ।
ହୁଁ ମୁଁ ତ ଆଜି ମାଛ ଖାଇଛି ଆଉ। ମାଛ ଖାଇଥିଲି।
ମାଛ ଖାଇଥିଲ।
ହଁ ହଁ।
ଓ ଆଚ୍ଛା।
ତମର ସେପଟେ ମା ହଁ ତମର ସେପଟେ ମାଛ ଚାଷ ହଉଛି ନା ନାଇଁ?
ମାଛ ଚାଷ ନାଇଁ ଏ ଗୋଟେ ଖାଲି ବନ୍ଧ ଗୋଟେ ଅଛି ସେଠି ହିଁ ମାଛ ଇଏ ହେଉଛି। ମାଛ ଚାଷ କରୁ ନାଇଁ ନାଇଁ କରୁନାହାନ୍ତି ତମର କରୁଛନ୍ତି କି?
ନା ଆମର କରୁନାହାନ୍ତି ଯେ ମାନେ ମୁଁ ଯାଇଥିଲି ବୁଲିବା ପାଇଁ ଗୋଟେ ଜାଗାକୁ ହେଲା ସେ ଆମର ଜଣେ ସା ସେ ତାଙ୍କର ମାନେ ମାଛ ଚାଷ କରିଥିଲେ ଆଉ ମୁଁ ବହୁତ ଦେଖିଛି ମାନେ ୟୁଟ୍ୟୁବ ଇଏରେ ବଢିଆ ଭାବରେ ମାଛ ଚାଷ କରିକି ସେମାନେ ସବୁ ମାନେ ପୋଖରୀରୁ ମାନେ ଇଏ କରନ୍ତି। ଖାଆନ୍ତି ବହୁତ ବଢିଆ ହଁ।
ହୁଁ ଏପଟ ନାଇଁ ମାଛ ଚାଷ କର
ହଁ ଯେ ସେ କେମିତି କରନ୍ତି ମୁଁ ଜାଣିପାରୁନି ସେ ଯୋଉ ଦାନା ଦାନା ତ ନୁହଁ ସେ ଯୋଉ ଛୋଟ ଛୋଟ ମାଛ ଯାକ ସେ ଏତେ ଗୁଡା ମାଛ କୁଆଡୁ ଆସେ ସେ ଯାଗା। ସେ କୁଆଡୁ ମାନେ କିଣନ୍ତି ନା କଣ ସେଗୁଡା।
ନାଇଁ ସେଠି ହିଁ ପକେଇ ଦଉଛନ୍ତି ଆହୁରି ଯେ ଯେତେବେଳେ ଦାନା ପଡୁନାହିଁ କି ତାପରେ ସେଠୁ ସେଠୁ ତ ତାଙ୍କର ଛୁଆ ହେଇ ହେଇ ତ ତାଙ୍କର ଅଧିକ ହେଇଯାଉଛି ଆହୁରି ହଁ ଆଗ କେତେଟା ଛାଡି ଦଉଛନ୍ତି ଦଶ କୋଡିଏ ଟା କେତେ ଛାଡି ଦେବେ। ଯଦି ବଡ ଏରିଆ ଟା ହେଇଥିବ ବୋଲେ ବନ୍ଧ ଟାଇପରେ ଦେଖିକି ଆଉ ତାଙ୍କର ଏରିଆ ଦେଖିକି ଆଉ ଯଦି ବଡ ବନ୍ଧ ଟା ହେଇଥିବ ଅଧିକ ଛାଡିବେ।
ମତେ ଲାଗେ ଯେ ସେପଟେ ବନ୍ଧରେ ଯଦି କରୁଛନ୍ତି ମାନେ ବହୁତ ଗୁଡେ ଆଣୁଥିବେ ଆଉ ସେଠି ଛାଡି ଦଉ ପରିକ ଲାଗୁଛି କାହିଁକିନା ସେମାନଙ୍କ ଭିତରୁ ତ ସମସ୍ତେ ସର୍ଭାଇଭି କରିବେନି ନା କେତ ଜଣଙ୍କର ଡେଥ ବି ହେଇଯିବ ନା ନାଇଁ। ହୁଁ। କିନ୍ତୁ ବଢିଆ ନା ମାଛ ଚାଷ କଲେ ଗୋଟେ
ହଁ ମାଛ ଚାଷ କଲେ ଖାଇବାକୁ ମିଳିବ ବଢିଆ
ଖାଇବାକୁ ମିଳିବ ଆଉ ପ୍ରଫିଟ ବି ହବ ହଁ ଠିକ।
ହଁ ହଁ।
ହୁଁ ତାଲେ ତମର ସେପଟେ ହଉନି ନାଇଁ କି?
ନା ଏପଟେ କରୁନାହାନ୍ତି ଆଉ କିଣିକି ଖାଇ ଦଉଛନ୍ତି। ହୁଁ।
ଆଉ ସେ ତାଙ୍କୁ ବି ଦାନା ଫାନା ସବୁ ଦବାର ଅଛି ନା, ସବୁ ମାନେ ଜାଣିଆର ଅଛି ମାନେ କେମତି କଣ କରିବ କଣ ନାଇଁ, ନା ନାଇଁ?
ହଁ ଦିନକୁ ଏତେ ଦିଥର ନା ତିନି ଥର କଣ ଦଉଥିବେ ନା କଣ? ମୁଁ ଭିଡିଓରେ ଦେଖିଛି ଯାହା।
ହୁଁ-ହୁଁ-ହୁଁ-ହୁଁ-ହୁଁ।
ହଁ ଏପଟେ ତ କେବେ କରୁନାହାଁନ୍ତି? ଦଉଥିବେ ନା ଖାଇବାକୁ ଯଦି କେୟାର କରୁ ଥିବେ ନା, ନ କଲେ ସେଠି କିଏ ମରି ଯାଇଥିବ କଣ ସେ ଯାଉନୁ।
ହୁଁ-ହୁଁ-ହୁଁ। ଯେ ସେ କଣ ବଡ ମା ମାଛ ହେଲା ପରେ କଣ ସେ ଯୋଉ ଛୋଟ ମାଛକୁ ଖାଏ କି, ନା କଣ? ପିଲା ବେଳେ ପଢିଲା ପରିକା ଲାଗୁଛି କୋଉଠି ଗୋଟେ। ମାନେ ବଡ ମାଛ, ଛୋଟ ମାଛକୁ ଖାଇବ ବୋଲି ନା କଣ? ଆମର ମନେପଡୁନି
ନାଇଁ କଣ ପାଇଁ ଖାଏ ତ, ସେ ବଡ ମାଛ ଛୋଟ ମାଛ କଣ ପାଇଁ ଖାଇବା? ଆଉ ସବୁ ମିଶିକି ରହୁଛନ୍ତି ସେଠେ ନା। ଏନ୍ତି ଯଦି ହବ କହିଲେ, ସବୁ ଛୋଟ ଛୋଟ ମାଛକୁ ତ ସେ ବଡ ମାଛ ସବୁ ଖାଇଦେବେ ନା। ହଁ ନାଇଁ ସେମତି କିଛି ହଉନଥିବ।
ତାହେଲେ ସେମାନେ କଣ ସେଠି ମାନେ ଦାନା ଛାଡିବା ସାଥିରେ କଣ ମାନେ ପଙ୍କ ଫଙ୍କ ବି ଛାଡନ୍ତି କି? ମାନେ ପଙ୍କ ଏ ଯାଉ ସବୁ, ନା
ହଁ କାଢୁଥିବେ।
ପଙ୍କ ନେଇକି ସେ ପଙ୍କରେ
ହଁ।
ମାନେ ପଙ୍କ ଜାଉ ହିଁ ତ ସେ ଖାଏ ନା ସେଠି।
ଖାଉଚି ଦାନା ବି ଚାଲୁଚନ୍ତି ତାପରେ ସେତେ ସେ ପୋଖରୀ ହଉ କୁ ଯାହାବି ସେଟି ସଫା ସୁତୁରା ବି କରୁଥିବେ ନା।
ହଁ ମାନେ କଣ ପାଣି ଚେଞ୍ଜ କରନ୍ତି ନା କଣ?
ନାଇଁ ପାଣି ଚେଞ୍ଜ କରିବେ ନାଇଁ। ପାଣି କଣ ପାଇଁ ଚେଞ୍ଜ କରିବେ ଏତେ ପାଣି କେମିତି ଚେଞ୍ଜ କରିବେ କଉନୁ। ସେଠାକୁ ସଫା ସୁତୁର କରୁଥିବେ ସେ ପାଣିଟାକୁ ଆଉ। ସେ ପାଣି ଯେମତିକୁ ସେମତି ହିଁ ରହୁଥିବ।
ହୁଁ ହୁଁ ହୁଁ।
ତାପରେ ଯେତେବେଳେ ସେମାନେ ଜାଣୁଥିବେ ନା, ଦାନା ଦେଇକି କେତେ ଦିନ ପରେ ମା ଛୁଆମାନେ ବଡ ହଉଚି ବୋଲିକିନା ହେଲା ପରେ ସେ ଜାଲ ପକଉଥିବେ ଆଉରି।
ହଁଁ ଠିକ ଠିକ୍। ହେଲେ ହୁଁ ସେଗୁଡାକ ତାପରେ ସେମାନେ ଆଣିକିନା ନିଜେ ଖାଉଥିବେ, ଆଉ ସବୁ ଦଉଥିବେ ଆଉ ନାଇକି। ମାନେ
ହଁ ଖାଉଥିବେ, ବିକେଇ କରୁଥିବେ, କାଇଁନା ସେମାନେ ତ ଦାନା ଦେଲାରୁ ପଇସା ତ ତାଙ୍କୁ ଦରକାର ନା ନାଇଁ?
ହୁଁ ହୁଁ ହୁଁ।
ଏତେ ଲାଭ ତ ଦରକାର।
ହଁ ଠିକ୍ କଥା। ଭଲ ଏଇଟା ଗୋଟେ ନା ନାଇଁ କୁଅ? ମାଛ ଚାଷଟା ବି ଗୋଟେ ବଢିଆ
ହୁଁ। ହଁ ଭଲ ଆଉରି ପ୍ରଫିଟ ହବ, ନିଜେ ଖାଇବ ବି ବଢିଆ ନା ଆଉ।
ତାହେଲେ ସେମାନଙ୍କୁ କଣ ଗୋଟେ ଥର ହିଁ ଦାନା ଦେବାକୁ ପଡେ କିି? ନା ମାନେ ଏମତି କେତେ ମାସକୁ ଦବାକୁ ପଡୁ ଥିବ କଣ?
ହଁ ହଁ ତାଙ୍କର ଦ ଦାନା ତ ଦଉଥିବ କାଇଁକିନା ସେ ସାନ ହେଇ ମାନେ ସେମାନେ ଗ୍ରୋଥ ହେଇ ହେଇ ଦିନକୁ ଦିନ ଯିବେ, ତାପରକୁ ସବୁ ସବୁବେଳେ ସେ ସେମ୍ ଇଏରେ ବାହାରିବେ ନାଇଁ ନା? ଆହୁରି ସାନ ଥିବେ ଆହୁରି ସାନ ଥିବେ ନା?
ସେମାନେ କେତ୍ ତା ମନକର ଗୋଟେ ଛୋଟ ହେଲା ଛୋଟ ଗୋଟେ ଉଁ ମାଛ ଟେ ହେଲା ପୁରା ମାନେ ପୁରା ଛୋଟ ହେଲା ଯୋଉଟା କି ମାନେ ଉଁ ଫାଷ୍ଟ ଯେତେବେଳେ ସେ ଜନ୍ମ ହୁଏ ସେ ଜେଡି଼ଟା ଥାଏ ହେଲା ପୁରା ଫାଷ୍ଟ ଜନ୍ମରୁ ଦେଖିଛ ନା ନାଇଁ? କେତେ ଛୋଟ ମାଛ ପୁରା ଏନ୍ତି ହାତରେ- ଯୋଉ ମାନେ ସମୁଦ୍ର କୂଳରୁ ଯୋଉ ଥାଆନ୍ତି ଗୋଟେ ଗୋଟେ ଛୋଟ ଛୋଟ। ହେଲା ତ ସେଇ ଗୁଡ଼ାକୁ ବଡ଼ ହବା ପାଇଁ ତାଙ୍କୁ ଏମତି କେତେଟି ଦିନ ଲାଗେ? ପୁରା ବ ମାନେ ଯେମିତି ଗୋଟେ ମାଛ ଆମେ ଯେତବେଳେ ଆଣିବାକୁ ଯାଉଛେ ମାର୍କେଟ ରେ ଗୋଟେ ବଡ଼ ମାଛ ଟେ ହିଁ ଆମେ କିଣୁଛେ ନା ନାଇଁ ରୋଷେଇ କରିବା ପାଇଁ। ତ ସେଡି଼କି ବଡ଼ ମାଛ ହବା ପାଇଁ ତାକୁ କେତେ କେତେ ଦିନ ଲାଗୁଥିବ?
କେତେ ଦିନ ଲାଗୁଥିବ ସେଇଟା?
ମାନେ ବର୍ଷା ଲାଗିଯାଉଥିବ ନା କଣ ଏତେ ବଡ଼ ହବା ପାଇଁ? ସାଙ୍ଗେ ସାଙ୍ଗେ ତାହେଲେ ତାଙ୍କର ଗ୍ରୋଥ ହଉଚି ବୋଧେ ନାଇଁ କି?
ବର୍ଷା ଗୋଟେ ଲାଗୁଥିବ କି ବୋଲେ ସେମାନେ କଣ ବର୍ଷ ସାରା ଖାଲି ଦାନା ଖଉଥିବେ ସେମାନ
ସେଇଆା ତ ଆଉ ତମର ଫେବରାଇଟ ତମକୁ ମାଛ ଭଲ ଲାଗେ ନା ନାଇଁ ଆଉ?
ନା ମୁଁ ମାଛ ଖାଉନି।
ହୁଁ ହୁଁ।
ମୁଁ ବି ଖାଉନି। ନାଇଁ ନାଇଁ କଙ୍କଡ଼ା ଖାଉଚି।
ଚିଙ୍ଗୁଡ଼ି?
ନାଇଁ ମୁଁ ମାଛର କିଛି ଖାଉ ନାହିଁ। ଚିଙ୍ଗୁଡ଼ି ଫିଙ୍ଗୁଡ଼ି ମୁଁ ଖାଇଲେ ଚିକେନ୍ ଟିକେ ଖାଉଛି।
ହୁଁ ହୁଁ ହୁଁ। ଚିଙ୍ଗୁଡ଼ି ଚାଷ ହୁଏନି କି କଙ୍କଡ଼ା ଚାଷ ଚିଙ୍ଗୁଡ଼ି, ଚାଷ ଏଯାକ ହୁଏନି କି କିଛି?
ନାଇଁ ନାଇଁ। ଚିଙ୍ଗୁଡ଼ି ଚାଷ ନାଇଁ, କଙ୍କଡ଼ା ଚାଷ ନାଇଁ।
ଆଉ ସେଗୁଡ଼ାକ କେମିତି ତାହେଲେ ଏତେ ଏତେ ସବୁ ମିଳୁଛି? ମାନେ ଏଉଗୁଡ଼ାକ ସିନା ଉ ନାଇଁ ସେଉଗୁଡ଼ାକ ତ ସମୁଦ୍ରରେ ମିଳେ ଆଉ ନାଇକି?
ହଁ।
ହୁଁ ଭଲ।
ଚିଙ୍ଗୁଡ଼ି ଚାଷ ବି ପଡ଼େ ନାଇଁ ଚିଙ୍ଗୁଡ଼ି ଚାଷ ଚିଙ୍ଗୁଡ଼ି ଫ୍ୟାକ୍ଟରୀ ଅଛି। କହିଲ।
ହଁ ଚେନ୍ନାଇ ଚେନ୍ନାଇରେ ଅଛି। ହଁ।
ସେପଟେ ଅଧିକ।
ଯେ ସେଇଠି ଆକ୍ଚୁଆଲି ସେମାନେ ଯୋଉ ଚିଙ୍ଗୁଡ଼ି ଯୋଉ ଫ୍ୟାକ୍ଟ୍ରି ଯୋଉ ଅଛି ସେମାନେ କଣ ମାନେ ଏମିତି କଞ୍ଚା ଚିଙ୍ଗୁଡ଼ି ନା ଏମିତି ସୁୁଖା ଚିଙ୍ଗୁଡ଼ି ଯାକ ମାନେ ଇଏ କରନ୍ତି? ଚାଷ ହୁଏ ଶୁଖା ଚିଙ୍ଗୁଡ଼ି ଯାକ ନା ପ୍ୟାକିଂ ଫ୍ୟାକିଂ ହୁଏ ନେଇକି।
ହୁଁ ତାଙ୍କର ସୁଖା ସେଇଟା।
ମାଛ ବି ଛନ୍ତି ଶୁଖା ମାଛ ଖାଉନାହାନ୍ତି କି? ଶୁଖୁଆ ଯୋଉ କୁହା ହୋଉଛି।
ହଁ।
ହଁ ଯେ ସେଗୁଡ଼ା ଖାଇଲେ ଟିକେ ମୋର ଟିକେ ମାନେ ମୋର ଟିକେ ବଡି କୁ ସୁଟ୍ କରୁନି ସେଇ ମାଛ ଗୁଡ଼ାକ ଟିକେ ମାନେ କଫ ଟିକେ ହେଇଯାଉଛି ଖାଇଲେ। ହେଲା ଆଉ ମାନେ ମୋର ଟିକେ ଆଲର୍ଜି ବି। ଉଁ ସେ ମାଛ ଗୁଡ଼ାକ ସେଥିପାଇଁ ମୁଁ ଖାଏନି କିନ୍ତୁ ମୋ ଆଈ ଗୋଟେ ହେଲା
ହଁ ହଁ।
ତାଙ୍କୁ ମାନେ ସେତେ ବି ଆଉ ନାହିଁ। କିନ୍ତୁ ସିଏ ତାକ୍ ତାର ପୁରା ମାଛ ଚିଙ୍ଗୁଡ଼ି ଏଗୁଡ଼ା ପୁରା ଫେବରାଇଟ୍ ହେଲା ତାକୁ ତମେ ମାନେ ଆଗ କାଳର ଲୋକ ନା ସେମାନେ ପଖାଳ ସାଥିରେ ସେମାନେ ଚିଙ୍ଗୁଡ଼ି ନହେଲେ ନାଇଁ ତ ଉଁ ମାଛ ପୋଡ଼ା ସବୁ ଖାଆନ୍ତି। ହେଲା କି?
ହଁ କାହାର କୋଉଟା ଫେବରାଇଟ୍ ନା।
ହଁ ତାକୁ
ହଁ। ଚିଙ୍ଗୁଡି ନାଇଁ କି ସେମାନେ ମାନେ ଆଗ କାଳରେ ବେଶୀ ଚିଙ୍ଗୁଡି। ଟି ଭାଜିକି ନା ପଖାଳ ଖାଉଥିବେ ହଁ।
ଚିଙ୍ଗୁଡି ଚିଙ୍ଗୁଡି ଟା ପୋଡିକି ଖିଆଯାଏ ସେ ନା ସେଟା ପୋଡିକି ଖାଇଲା ଚିଙ୍ଗୁଡି। ଜାଣିଚ ସେ କହିଲା ଆଉ ମତେ ଭଲ ଲାଗୁଛି। ଏତେ ଯାକ ଝିଅ ତୁ ରଖିଦେ ମୁଁ ଖାଲି ଏଇଟା ହିଁ ଖାଇବି ବୋଲି ସେ ମୋତେ କହିଲା। ତାର ବି ଥାଏ ନା ମାନେ ହୁଁ ହୁଁ। ଟେଷ୍ଟି ଲାଗୁଥିବ ତାକୁ ବହୁତ ସେଗୁଡ଼ା କାହାକୁ କଉଟା ଭଲ ଲାଗେ ଆଉ।
ହଁ ହେ
ଆଉ ସେ ଚିଙ୍ଗୁଡିର ସେ ଯୋଉ ଥାଏ ମାନେ କଣ କହିଲ ଚିଙ୍ଗୁଡି ଟା ତ ଏମିତି ପୋଡିକିନା ଖାଆନ୍ତି ହେଲା। ତାର ଆ ସେ ଯୋଉ ମୁଣ୍ଡ ନୁହଁ କି ସେଇ ଆମ ଆମ ଜେଜେମା କରିକି ଦିଅନ୍ତି ସେ ଚିଙ୍ଗୁଡିର ମୁଣ୍ଡ ଟାକୁ ବ ଧେ ତାଙ୍କେ ଭାଜନ୍ତି ଅ ମାନେ ଏମିତି ସୁଖା ଚିଙ୍ଗୁଡି ର ମୁଣ୍ଡ ଟା ଭାଜନ୍ତି। ନା ତାକୁ ପୋଡିକିନା ଗୋଟେ ହେଲା ତାଙ୍କେ ଏମିତି ତାକୁ ତ ଗୁଣ୍ଡ କରିଦେବେ ତାର ମୁଣ୍ଡ ଖାଲି ହେଲା। ଖା-ଖାଲି ହେଡ ପାଟଟା ତାକୁ ଗୁଣ୍ଡ କରିକିନା ସିଏ ମାନେ ଏମିତି। ଉଁ ସେଥିରେ ଟିକେ ଉଁ ସେ ଯୋଉ ବଡି ଚୁରା ଯେମିତି ହୁଏ ମାନେ ସେ ସେଥିରେ ଟିକେ ଉଁ ପିଆଜ ଟିକେ ପଡିବ ତାପରେ କଞ୍ଚାଲଙ୍କା ଟିକେ ହଁ। ଏଗୁଡାକ ସିଏ ସେମିତି କରିକି ଦିଏ ସେଟା ବି ବହୁତ ଟେଷ୍ଟି ଜାଣିଚ ନା ନାହିଁ? ମତେ ସେଇଟା ଭଲ ଲାଗେ ଆକ୍ଚୁଆଲି ମୁଁ ପିଲାବେଳେ ଖାଇଛି ସେଇଟା। ସେଇଟା ହିଁ ଗୋଟେ ଟେଷ୍ଟି ଜିନିଷ ହଁ।
ମୁଁ ତ ମାଛ ଖାଉନି ଆହୁରି।
ହୁଁ ହୁଁ ହୁଁ ଖାଅ ଖାଅ ମାଛ ଖାଅ ତ ବହୁତ ଗୁଡେ ମାଛ ଅଛି ନା ବହୁତ ଟାଇପସ ର ମାଛ ମାଛ ଅଛି ତମ ଯୋଉ। ଯୋଉ ମାଛ ଟା ତମକୁ ପସନ୍ଦ ତମେ ସେ ମାଛଟା ଖାଅ।
ହଁ ଖାଇବା କୋଉଦିନ ହେଲେ ଗୋଟେ ଟ୍ରାଏ କରିବା ଆଉ।
ଭଲ ଲାଗିବ।
ହଁ।
ହୁଁ।
ଚାଲିଚି ଆଉ। ତମେ କିନ୍ତୁ ଖାଉଛ ନା କି?
ହଁ ହଁ ମୁଁ ମୁଁ ସବୁ। ଖାଏ ମୁଁ ମାନେ ମତେ ସବୁ ଭଲ ଲାଗେ ଖାଇବା ପାଇଁ ମାଛ ମାଂସ ସବୁ ସବୁ କିଛି ମୁଁ ଖାଏ। ହଁ ମାଛ ବି ମତେ ଭଲ ଲାଗେ ଭଲ ଲାଗେ ମାନେ କଣ ସେଇଟା ଟିକେ ମତେ ଭଲ ଲାଗେନି ତା ଗୋଟେ ରିଜନ୍‌ ପାଇଁ କାଇଁ ନା ସେ କ କଣ୍ଟା ଟିକେ ଉଁ ମାନେ କଣ୍ଟା ଗୋଟେ ଥର ଲାଗି ଯାଇଥିଲା ହୁଁ ସେ କଣ୍ଟା ଯୋଗୁ ଟିକେ ମତେ ଭଲ ଲାଗେନି। ହେଲା ଆଉ ଆଉ ସେଟା ନା ମତେ ଟିକେ ମାନେ ଡାଇଜେଷ ଟିକେ ହୁଏନି ମାଛ ଟା ମତେ ଟିକେ ଡାଇଜେସନ ଟିକେ ହୁଏନି। ମାନେ ଠିକ ସେ ସେ ଗୋଟେ ଯଦି ଖାଇ ବ ଗୋଟେ ପିସ୍ ଖାଇଲେ ଏନଫ। ମତେ ଲାଗେ ମାନେ ଆଉ କିଛି ଖାଇବାକୁ ଇଚ୍ଛା ହବନି। ସେତିକି ହିଁ ଆଜି ତ ଖାଇଛି ଆଜି ମୁଁ ଗୋଟେ ପିସ୍ ହିଁ ପୁରା ଛୋଟ ଟା ଖାଇ ଦେଇଛି। ଉଁ ମତେ ପୁରା ଆଉ। ଖାଇବାକୁ ଇଚ୍ଛା ହଉନି ସେତିକି ରେ ଏକା ହୁଁ ମାନେ ଠିକି।
ଉଁ।
ବେଶୀ ଇଚ୍ଛା ହଉନି ଖାଇବା ପାଇଁ।
ଆଚ୍ଛା ହଉ ଆଉ।
ହୁଁ। ହଉ ତାହେଲେ ରଖୁଚି ତାହେଲେ ହେଲା।
ହଁ ହଁ।
ଗାଏ ଗୁଡ଼୍ ନାଇଟ୍।
ଗୁଡ଼ ନାଇଟ ଗୁଡ଼୍ ନାଇଟ।
ହୁଁ।